ହ୍ୟାଲୋ ମ୍ୟାଡାମ ନମସ୍କାର ସୁଭ ସନ୍ଧ୍ୟା।
ଶୁଭ ସନ୍ଧ୍ୟା କଣ କରୁଛନ୍ତି?
ଏଇ ଏମିତି ବସିଥିଲି। ଆପଣ
ମୁଁ ବି ବସିଛି ଆଉ।
ଆଉ ଏବେ ସନ୍ଧ୍ୟାରେ କଣ ଜଳଖିଆ ହେଇଥିଲା?
ଏବେ ମୁଁ ମୁଢି ମିକ୍ସଚର ଖାଇଥିଲି। ତମେ କଣ ଖାଇଥିଲି?
ମୁଁ ଏବେ ଟିକେ ପଣସ ବରା ଆମେ ଖାଇଲୁ ସମସ୍ତେ ମିଶି। ଆପଣ ପଣସ ବରା ଜାଣିଛନ୍ତି ନା?
ହଁ ଜାଣିଛି।
ପଣସରେ ତ ବରା ହୁଏ। ପଣସରେ ତରକାରୀ ଆଉ ମାନେ ଆ ପଣସରେ ମାନେ କଞ୍ଚା ପଣସ ତ ତରକାରୀ ହୁଏ। ଆଉ ତା ତାକୁ ମାନେ ଛଣା ବି ଯାଏ। ଆଉ ଖାଇଥିବେ ବୋଧେ ନା ଆପଣ ବନେଇଛନ୍ତି। କେ ନା କେବେ?
ହଁ ହଁ ଖାଇଛି ପଣସ ରେ ଛଣା ହୁଏ। ପଣସ କଷା ହୁଏ। ପଣସ ତରକାରୀ।
ଆଜ୍ଞା।
ପଣସ ପିଠା ଭଜା ହୁଏ। ଆଉ ପାଚିଲା ପଣସରେ ତ ବରା ହୁଏ। ଖାଲି ବି ଖାଆନ୍ତି।
ଆଜ୍ଞା।
ହୁଁ ଜାଣିଛି।
ଆଉ ପଣସ ତ ମାନେ ତରକାରୀ କେମିତି ଲାଗେ ଆପଣଙ୍କୁ ବନେଇଛନ୍ତି?
ହଁ ଭଲ ଲାଗେ। ବନେଇଛି ମୁଁ। ଆପଣ କେମିତି ବରା କରିଲେ?
ହଁ ମାନେ ପଣସକୁ ପାଚିଲା ପଣସକୁ ନେଇ ଯିବେ। ଆଉ ସେଇ ମାନେ ତାର ଯୋଉ ପଣସ ଭିତର ସବୁ କୋଷା ଗୁଡାକ କାଢି ଦେବେ। ଆଉ ସେ ଭିତରୁ ମଞ୍ଜି ଗୁଡାକ କୋଷା କାଢିଲା ପରେ ତାର ପୁନିଜ ମଞ୍ଜି ଗୁଡାକ କାଢି ଦେବେ। ଆଉ ସେ ମଞ୍ଜି ସାଙ୍ଗରେ ଗୋଟେ ଲା ଗି ଥାଏ ଦେଖିବେ ସେଇଟା ଆମ ପେଟ ପାଇଁ ବହୁତ ଖରାପ ହେଇଥାଏ। ମାନେ ଗୋଟେ ଏ ଏଁ ଟିକେ ମାଟିଆ କଲର ର ମାନେ ସେଇ ରଙ୍ଗର ମାଟିଆ ରଙ୍ଗର ଗୋଟେ ପଣସ ମଞ୍ଜି ଭିତରେ ଲାଗିକି ନଥାଏ। ଦେଖିଥିବେ ଆପଣ ତାର କୋଷା ଗୁଡାକ ଫାଡି ସେ ମଞ୍ଜି ପାଖରେ ଗୋଟେ ଲାଗିଥାଏ ଏମତି। ମାନେ ପଣସର ଯେମିତି ଥାଏ ସେଇଭଳି ଦେଖା ଯାଉଥାଏ। ଆଉ ସେଇଟା ଯେତେବେଳେ ମାନେ ଆମ ପେଟ ଭିତରକୁ ଯାଏ ବହୁତ ଖରାପ କରିଥାଏ ପେଟକୁ। ମାନେ ଆମର ଅ ପାଚନ ଟା ହେଇନଥାଏ ଠିକ୍ ଭାବରେ। ତ ସେଇଥିପାଇଁ ସେଇ ଜିନିଷ ଟାକୁ ଖିଆଯାଏନି। ମାନେ ପଣସ ସହ ତାକୁ ବି କଢା ଯାଏ। ସେଟା ପଣସ ମଞ୍ଜି ସହ ଲାଗିକି ଥାଏ। ଆଉ ସେଇଟାକୁ କାଢିଦେବେ। ତାପରେ ଏହାର କଷା ଗୁଡାକ ଯୋଉ ଥିବ ତାକୁ ଭଲ ଭାବ ରେ ମାନେ ଆଁ ଏମତି ପେଶି ଦେବେ ହାତରେ। ଗୋଟେ ଜାଲି ଆସେ ଦେଖିବେ କଣ କଣ ହେଇଥିବ ମାନେ ଛାଣିବା ପାଇଁ ହଁ ମାନେ ସେଇଟା ଘଶି କି କାଢନ୍ତି ଏଇ କୋଶା ଗୁଡାକ ଯେତେବେଳେ ଘଷି ଦେବେ। ତାର ସବୁ ପାଣି ଗୁଡାକ ବାହାର ବ ମାନେ ପଣସ ର ରସ ଗୁଡାକ ଯୋଉ ବାହାରିବ। ରସ ଗୁଡାକ ବାହାରିଲେ ସେଇ ମାନେ ପଣସ ର ଯୋଉ କ କତା ଭଳିଆ ଯେତିକି ରହିଯିବ ମାନେ ଯେତିକି ବାକି ବଳି ଯିବ ସେଗୁଡାକ ମାନେ ନ ବାହାରିଲାଟା ତାକୁ ନେଇକି
ମାନେ ଯେତିକି ତାର ରସ ଗୁଡାକ ବାହାରି ସାରିଲା ପରେ ସେଇ ରସରେ କଣ କଣ କରିବେ ଏପଟେ ଚାଉଳକୁ ବତାରିଥିବେ। ମାନେ ଏଇଟା ପଣସ ଚାଉଳରେ ମାନେ ବରାଟା କରନ୍ତି। ଆଉ ଚାଉଳ ଓଧା କରି ଦେଇଥିବେ। ତାକୁ ମାନେ ଟିକେ ଛାଣିଦେବେ ପାଣି ରୁ ଆଉ ସେଇଟା ଶୁଖେଇ ଦେଇଥିବେ। ପୁନି ଏପଟେ ଯଉ ଏସବୁ କରିବା ଭିତରେ ଖି ଯାଇଥିବ ତାପରେ ତାକୁ ଟିକେ ମାନେ କିଏ କିଏ ତାକୁ ମାନେ ହେମ ଦସ୍ ତାରେ ଏ ମାନେ ଛେଚିକି ତାକୁ ଇଏ କରନ୍ତି। ମାନେ ଗୁଣ୍ଡ ଟା କରନ୍ତି। ଆଉ ଆଜିକାଲି ତ ଆମର ମାନେ ଗ୍ରାଇଣ୍ଡର ର ସୁବିଧା ହେଇଗଲାଣି। ତ ସେଇ ଜିନିଷ ଟାକୁ ସେଠି ଗ୍ରାଇଣ୍ଡିଙ୍ଗ କଲେ ବି ହେଇଯିବ। କିନ୍ତୁ ସେଇଟା କଣ କି ଟିକେ ଆମେ ଯଦି ଇ ହେମ ଦସ୍ତାରେ ତାକୁ କୁଟିଦବା ତ ସେଇଟା ବହୁତ ସ୍ଵାଦ ଅଧିକ ଥାଏ। ତାର ଆଉ ତ ଟିକେ କଣ କି ସେଇଟା ଯେ ଚୁନାଟା ବାହାରିବ। ତାକୁ ଆମେ ମାନେ ସେ ଚୁନା ଟାକୁ ସେ ଚାଉଳ ଟା ଯୋଉ ଗ୍ରାଇଣ୍ଡିଙ୍ଗ କରିଦବା ତାକୁ ତାପରେ ମାନେ ଚଲେଇଦବା ଆଉ ସେଟା ଚଲେଇଲା ପରେ ସେ ଯୋଉ ପାଉଡର ଭଳିଆ ବାହାରିବ ଚାଉଳର ଯେତିକି ମାନେ ପାଲି ତାର ଯୋଉ ଉଁ ମାନେ ଉଁ ପୁରା ଯେତେବେଳେ ଭଲ ଭାବରେ ବାହାରି ପଡିବ। ତାକୁ ଆମେ ସେ ପଣସ ରସରେ ମିଶେଇ ଦବା। ସେଇଟା ଗୋଳେଇକି ଲୁଣ ଦେଇଦବା। ଆଉ ଯଦି ଆପଣ ମିଠା ଚାହୁଁଛନ୍ତି। ମାନେ ଚିନି ବି ନେଇପାରିବେ। ଚିନି ବଦଳରେ ଗୋଡ ବି ନେଇପାରିବେ। ଚିନି ଗୋଡ ଯୋଉଟା ବି ଆପଣଙ୍କୁ ଭଲ ଲାଗୁଛି ମାନେ ଚିନି ତ ଜାଣିଛନ୍ତି ଆମ ଦେହ ପାଇଁ ଭଲ ନୁହଁ। ତ ଗୁଡ ଟା ନାଇଁ ଯି ବାଟା ଠିକ୍। ସେଇ ଗୁଡ କୁ ସେଥିରେ ପକେଇକି ନା ତାକୁ ଗୋଳେଇଦବେ ଭଲ ଭାବରେ ତାପରେ ଗୋଟେ ତେଲ ଗରମ କରିବେ ଆଉ
ହ
ତେଲକୁ ମାନେ ତାକୁ ଯେତିକି ଫେଣ୍ଟି ଦେବେ ମାନେ ଟିକେ ଯେତିକି ଆମେ ଫେଣ୍ଟିବା ସେତିକି ସେଟା ସ୍ମୁଥ ରହିବ ମାନେ ହାଲୁକା ରହିବ ମାନେ ବହୁତ ଅ ହାତକୁ ଭଲ ଲାଗିବ ଚିକଣିଆ ହେଇକି ସେଟା ଖାଇବାକୁ ବି ବହୁତ ପୁରା ଦି ସ୍ପଞ୍ଜି ଭଳିଆ ଲାଗୁଥିବ ଆଉ ଭଲ ଲାଗିବ। ସେଇଟାକୁ ଫେଣ୍ଟି ଦେବେ ଫେଣ୍ଟି ଦେବେ ଯେମିତି ଆମେ ପକୁଡି ଗଲେ ବହୁତ ସମୟ ଯାଏ ଫେଣ୍ଟିଥାଏ। ବେସନର ଏ ମାନେ ଗଳାଟାକୁ। ଠିକ ସେମତି ଏଇ ଗୋଳାଟାକୁ ଫେଣ୍ଟି ଦେବେ ଆଉ କଡେଇରେ ପା ମାନେ ତେଲ ନେଇଯିବେ। ଆଉ ଗରମ ହେଲା ପରେ ତ ଛାଣିଦେବେ, ଟିକେ ଟିକେ ଯେତେବେଳେ ନାଲି ରଙ୍ଗ ହେ ଜିବ ଉଁ ମାନେ କମ ଜାଳରେ କରିବେ ନହେଲେ ଭିତର ଟା ସିଝିବନି ନା। ତ ସେତାକୁ ମାନେ ତାକୁ କମ ଜାଳରେ କରିବେ ବହୁତ ସୁନ୍ଦର ଲାଗିବ ଖାଇବାକୁ। ଲୋକମାନେ ତାପରେ ଟିକେ ଥଣ୍ଡା ହେଲା ପରେ ଖାଇବେ ବେଶି ଗରମରେ ଖାଇଲେ ବି ମାନେ ଉଁ ଦେହ ପାଇଁ ଏତେ ବି ଠିକ ନୁହଁ ବହୁତ ଗରମ ଖାଇବାଟା। ତ ଟିକେ ଉଷୁମ ଉଷୁମ ଥିବ ହଁ ଖାଇବେ। ଭଲ ଲାଗିବ କେବେ ଖାଇବେ ବନେଇକି ବହୁତ।
ହଁ ମୁଁ ଖାଇଛି କିନ୍ତୁ ମତେ ସେଟା ଟିକେ ଥଣ୍ଡା ହେଇଗଲେ ଭଲ ଲାଗେ।
ହଁ ବେଶୀ ମାନେ ବେଶୀ ଥଣ୍ଡା ହେଲେ ଭଲ ଲାଗେନି ଟିକେ ଟିକେ ଉଷୁ ଥିବ ଖାଇବେ ବହୁତ ଗରମରେ ବି କୁହନ୍ତି ଝାଡା ହେଇଯାଏ ସେଟା ଖାଇଲେ। ଆଉ ତ ଯେହେତୁ ପଣସଟା ନା ତ ସେଥିପାଇଁ ଉଷୁମରେ ଖାଇବେ ଆଉ ଏମିତି ବି କହିବାକୁ ଗଲେ ଖାଦ୍ୟ ଉଷୁମ ଖା ଖାଦ୍ୟ ଆମ ଶରୀର ପାଇଁ ବହୁତ ଭଲ ସେଇଟା ତ ଭଲ ଭାବରେ ଜାଣିଥିବେ।
ହୁଁ ହୁଁ।
ତ ସେମିତି ଖାଇବେ ଆଉ।
ଆଉ ଆପଣ କେମିତି କଣ ବନାନ୍ତି ମାନେ ପଣସ ଯୋଉ ପିଠଉ ଭଜା କହୁଥିଲେ ସେଇଟା? କେମତି କରନ୍ତି ମୁଁ ତ ପଣସ ପିଠଉ ଭଜା ଖାଇଛି କିନ୍ତୁ ଏଇ ମାନେ ବନେଇନି କେବେ କେମତି କଣ କରନ୍ତି।
ଫାଷ୍ଟ ପଣସକୁୁ କାଟିଦବ ବଡ ବଡ ସାଇଜ ତାପରେ ଚା ଅଛି କିନା ଭଲ ଭାବରେ ଯେମିତି କଠାଯାଏ ଅ ପଣସ କାଟିଲା ବେଳେ ହାତରେ ତେଲ ଲଗେଇବେ ନହେଲେ ଫ୍ୟା ତାର ଅଠା ଯାକ ସବୁ ଲାଗିଯିବ।
ଲାଗିଯାଏ। ହଁ ହଁ ଠିକ କଥା ଟିଏ କହିଲେ ଆପଣ ନିହାତି ଭାବରେ
ପଣସ ପ ପଣସ କୁ ସିଝେଇ ଦବା ଫାଷ୍ଟ ଲୁଣ ହଳଦୀ ଦେଇକି। ଫାଷ୍ଟ ସିଝେଇ ଦେଇକିନା ମାନେ ବେଶୀ ବି ସିଝି ନଥିବା। ଅ ଦରସିଝା ମାନେ ଏ ସିଝିଥିବ କିନ୍ତୁ ବେଶୀ ବି ନରମ ହେଇନଥିବ ସେମିତି କାଢିଦେବେ, ତାପରେ ପଟେ ଚାଉଳ ଚାଉଳ ଆଉ ଚାଉଳରେ ଶୁଖିଲା ଲଙ୍କା ର ରସୁଣ ଆଉ ଜିରା ପକେଇକି ସେଟାକୁ ଗୋଟେ ପେଷ୍ଟ ବନେଇଦବେ ବାଟିଦବେ ତାପରେ ସେ ସେ ପେଷ୍ଟଟାକୁ ସେଇ ସିଝାରେ ମାନେ ଗୋଳେଇ ଗୋଳେଇ ଗୋଟେ ଏ ତାୱା ବସେଇକି ତେଲ ଦେଇକି ସେଇଠି ଗୋଟେ ଅ ଛଅ ସାତଟା ଲେଖା ପକେଇକି ତାକୁ ଭାଜିବେ କଡା ହେଲା ଯାଏ ହଁ। ହ ଲେଉଟେଇକି ଏପଟେ ସେପଟେ ଲେଉଟେଇକି ଭାଜିବେ ହେଇଗଲା ପିଠଉ ଭଜା।
ହଁ ବହୁତ ବହୁତ ହଁ ମୁଁ। ଖାଇଚି ମାନେ କେମିତି ବନାନ୍ତି ଟିକେ ଜାଣିିନଥିଲି ବୋହୁତ ବଢ଼ିଆ
ହଁ ସରି ସେଇଠି ଆଉ ଲଙ୍କାଗୁଣ୍ଡ ହଳ ଦି ଗୁଣ୍ଡା ସବୁ ପକେଇ ହେ ଲଙ୍କା। ଏଇ ଲୁଣ ଉଁ କହିବାକୁ ଭୁଲି ଯାଇଥି ହଁ। ଆଉ ପଣସକୁ ବି ଛାଣନ୍ତି ଚିପ୍ସ୍ ଭଳିଆ ଯେମିତି ପକଡ଼ା ବନାନ୍ତି। ସେମିତି ପଣସ ପକଡ଼ା ବି ବନାନ୍ତି।
ହଁ ସେଇ ପଣସ ପକଡ଼ା ହଉ ଆଉ ଏଇ ଯୋଉ ତାୱା ଭଜା ହେଟା ମୁଁ ଖାଇଚି କିନ୍ତୁ ବ
ଆଉ ଗୋଟେ କଥା ତାର ମଞ୍ଜିକୁ ବି ବୋହି ପୋଡ଼ିକି ଖାଆନ୍ତି ଭଲ ଲାଗେ ଆଉ ତା ମଞ୍ଜିକୁ ବି ପିଠଉ ଭାଜିକି ବି ଖାଆନ୍ତି।
ଆଜ୍ଞା ସେଟା କେମତି କଣ କରନ୍ତି? ତରକାରୀରେ ପକାନ୍ତି ଜାଣିଚି ମଞ୍ଜି।
ଫାଷ୍ଟେ ଶୁଖେଇ ଦେବେ ଶୁଖିଲା ପରେ ଯଦି ଆମେ ସେଟା ପୋଡ଼ିକି ଖାଇବାକୁ ଚାହୁଁଚେ ସେମିତି ସେମିତି ହିଁ ପୋଡ଼ିଦେବେ କାଠ ଚୁଲିରେ ପକେଇଦେବେ ସିଏ ପୋଡ଼ି ହେଇଯିବ। ସେଟା ସେମିତି ଭଲ ଲାଗେ ଖାଇବା ପାଇଁ ଆଉ ଯଦି ପିଠଉ ଭଜା କରିବେ ସେଟାକୁ କାଟିକିନା ତାର ଚୋପା ଛଡ଼େଇକିନା ଯେମିତି ମୁଁ ପଣସକୁ ପିଠଉ ଭଜା କରେ ସେମିତି କରିଦିଏ ତାର ମଞ୍ଜିକୁ ବି।
ଆଜ୍ଞା ସିଝେଇ ତାକୁ ବି ସିଝା ଯାଏ ନାଁ? ଏନା ଖାଲି ସେଇ ପୋଡ଼ିକି ହିଁ କରାଯାଏ।
ଚଳିବ ଭଲ ହବ। ଆଉ ମାନେ ବିଭିନ୍ନ ତରକରିରେ ପକାଯାଏ ବି ସନ୍ତୁଳା ହଉ କି ବେ ତର ହଉ ପକେଇଲେ ଭଲ ଲାଗେ ସେଇଟା ହଁ।
ଆଜ୍ଞା ନାଁ ମୁଁ ସେଇଟା ତ ତରକାରୀ ଆଉ ମାନେ ସନ୍ତୁଳାରେ ତ ଖିଆ ଯାଏ ମାନେ ଏମତି ବି କହିବାକୁ ଗଲେ ଏଇ ସବୁ ମାନେ ଡାଲି ଜାତୀୟ ଦିନିଷ ମୁଁ ମଞ୍ଜି ଜାତୀୟ ଜିନିଷ ଆମ ଦେହ ପାଇଁ ଭୋଉତ୍ ଭିଟାମିନ୍ ବୋହୁତ ପ୍ରୋଟିନ୍ ଥାଏ ଏଗୁଡ଼ାକରେ ଆଉ ତ ସେଇଟା ବି ଭଲ ଆମ ଶରୀର ପାଇଁ ଆଉ ଆମେ ଖାଇବା କଥା ବି ଆମେ ସବୁ ଋତୁରେ ସବୁ ଜିନିଷ ଯାହା ବି ମିଳୁଚି ଆମେ ଖାଇବା କଥା।
ହଁ ସବୁ ଯାହା ଋତୁ ଅନୁଯାୟୀ ଖାଇବା କଥା।
ଋତୁ ଅନୁଯାୟୀ ଯୋଉ ବି ଫଳ ମିଳୁ ପନିପରିବା ମିଳୁ ଆମେ ସେଇ ଋତୁ ଅନୁସାରେ ହିଁ ଖାଇବା ଯେତିକି ଖାଇବା ଆମ ଦେହ ପାଇଁ ସେତିକି ଭଲ ଆଉ।
ଆ ହାଲୋ।
ଚନ୍ତି।
ହାଲୋ ହାଲୋ କଣ କହିଲେ ମାଡ଼ାମ୍ ଶୁଣା ହାଲୋ।
ମୁକୋଳି ବ ଗୋଟେ ଜା ଶୁବା ଯାଉଚି?
ହଁ ଜାମୁ କୋଳି ହଁ ହଁ ଶୁଭା ଯାଉଚି ଜାମୁ କୋଳି ଗୋଟେ ଭଲ ଲାଗେ ବହୁତ୍।
ସେଇଟା ବି ଗୋଟେ ଋତୁ ଅନୁଯାୟୀ ଫଳ ମାନେ କୋଳି ସେଇଟା ବି ଖାଇବାକୁ ଭଲ।
ହଁ ସେଇଟା ତ ଏ ଏଇ ହଁ ସେଥିରେ ତ ବହୁ ତ୍ ମାତ୍ରାରେ ମାନେ ଆଇରନ୍ ଅଛି ଯୋଉଟା କି ଆମର ଅଁ ର ତ ହେଇଥାଏ ଆମ ଦେହ ପାଇଁ ଆଉ ବୋହୁତ ରକ୍ତ ବଢ଼େ ସେଥିରେ। ଆମେ ଖାଇବା କଥା ସେ ଯେ ଜାମୁ
ହୁଁ ଆପଣଙ୍କ ସହିତ କଥା ହେଇକି ଭଲ ଲାଗିଲା ଧନ୍ୟବା।
ହଁ ତ ହଁ ଧନ୍ୟବାଦ ମାଡ଼ାମ୍ ବୋହୁତ ଭଲ ଲାଗେ।